ହ୍ୟାଲୋ।
ହ୍ୟାଲୋ କଣ କରୁଛ?
ଏ ଏଇଠି ବସିଥିଲି ଆଉ
ଆଉ ତମ ମୁଁ ଏଠି ବସିଛି ଆଉ ରଥଯାତ୍ରା ଆସୁଛି ତ ସେଇ ବିଷୟରେ ଟିକେ କଥା ହଉଥିଲୁ ବସିକି ଆଉ।
ହଁ ହଁ।
ତମ ରଥଯାତ୍ରା କେମିତି ତମ ଆଡେ ରଥଯାତ୍ରା ହେଉଛି ନା ହଉନି?
ହଁ ରଥଯାତ୍ରା ଆମ ଏଠି ତ ହୁଏନି ସେଠି ତମର?
ହଉଛି।
ମୁଁ କହିଲି ଏଠି ତ ଆମର ରଥଯାତ୍ରା ହୁଏନି ଆମ ଗାଁ ରେ।
ହୁଁ ହଁ ମୁଁ ଏପଟେ ହଉଛି। ଆଉ ରଥଯାତ୍ରା ରଥଯାତ୍ରା ଉଁ ହଉନି ତମର ସେପଟେ? ସେ ପୁରା ଜଗତରନାଥ ଶ୍ରୀ ଜଗନ୍ନାଥ। ଆମର ତ ବାର ମାସରେ ତେର ପର୍ବ ପାଳିତ ଳିତ ହୁଏ ସବୁ ପ ସବୁ ହୁଁ ଯାତ୍ରାଠୁ ରଥ ଯାତ୍ରା ଗୋଟେ ମାନେ ହୁଁ ପ୍ରସିଦ୍ଧ ଯାତ୍ରା। ସେ ରଥଯାତ୍ରା କେବେ
ଜାଣିଛୁ ଏଟା ସେଟା ହୁଁ ହୁଏ କିନ୍ତୁ ଆମର ଏଠି ମାନେ ଠାକୁରଙ୍କୁ ଏମିତି ବୁଲେଇକି ର ରଥ ଯୋଉ ତିଆରି କରିକି ସେମିତି ଠାକୁରଙ୍କୁ ବୁଲାନ୍ତି।
ତମ ରଥଯାତ୍ରା କେବେ ପାଳିତ ହୁଏ ଜାଣିଛ? ଆମର ହେଲା ପ୍ରତି ବର୍ଷ ଆଷାଢ ମାସ ଶୁ ଶୁକ୍ଳ ଦ୍ଵିତୀୟ ତିଥିରେ ଆମର ପବିତ୍ର ରଥଯାତ୍ରା ପାଳନ କରାଯାଏ। ଏହି ରଥଯାତ୍ରା ରୁ କଣ ଅ ତିନି ତିନି ଜଣଙ୍କୁ ଆମର ପୂଜା। ପୂଜା କରାଯାଏ ଶ୍ରୀ ପ୍ରଭୁ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ସେ ତିନୋଟି ରଥର ନାଁ ଜାଣିଛ ନା ଜାଣିନ?
କହୁନ ଟିକେ?
ହୁଁ। ସେ ଯୋଉ ରଥଯାତ୍ରା ତିନୋଟି ରଥର ହଁ ନାମ ହଉଚି ବଳଭଦ୍ରଙ୍କ ରଥର ନାମ ହଉଚି କଣ ତାଳଧ୍ୱଜ। ଆଉ ଜଗନ୍ନାଥଙ୍କର ହେଲା ନନ୍ଦିଘୋଷ। ସୁଭଦ୍ରାଙ୍କର କଣ ଦେବଦଳନ ତିନି ତିନୋଟି ରଥରେ ଏ ତିନି ଠାକୁର ଯାଆନ୍ତି କୋଉଠିକି ମାଉସୀ ମାଙ୍କ ଘରକୁ। ସକାଳୁ ପହଣ୍ଡି ବିଜେ ହୋଇ ସେ ଦେବଦଳନଙ୍କ ରଥ ରେ ବସାଯାଏ। ତାପରେ ସେମାନେ ଗଜପତି ମହାରାଜା ଛେରା ପହଁରା ପରି ଦୌଡ଼ି ସବୁ ଲଗାଯାଏ। ଲକ୍ଷ ଲକ୍ଷ ଲୋକ ତାର ଦୌଡ଼ି ରଥ ଟାଣିକି ସେ ମା ମା ମାଉସି ମା ଘରକୁ ତାଙ୍କୁ ନେଇଯାଆନ୍ତି। ଆମର ଏଠି ପୁରା ସନ୍ଧ୍ୟା ପୂର୍ବ ପୂର୍ବରୁ ରଥଗୁଡ଼ିକ ଶ୍ରୀ ଗୁଣ୍ଡି ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଯାଏ। ତାପରେ ଘଣ୍ଟ ଘଣ୍ଟା ମୃଦଙ୍ଗ କାହାଳି ଇତ୍ୟାଦି ବାଜୁଥାଏ। ହରିବୋଲ ହୁଳହୁଳି ସବୁ ଶୂନ୍ୟରେ ବଡ଼ଦାଣ୍ଡ ଉଛୁଳି ଉଠେ। ପୁରୀ ଯାଉ ପୁରୀରେ ବି ଦେଖୁ ସେଠି ବହୁତ ଜୋରରେ ମାନେ ହୁଳହୁଳି ଆଉ ହରିବୋଲ ପୁରା ଶବ୍ଦରେ ପୁରୀର ବଡ ଦାଣ୍ଡ ପୁରା ଉଛୁଳି ଉଛୁଳି ଉଠେ ସବ ବୋହୁତ ପ୍ରଚୁର ପରିମାଣରେ ବି ପୁରୀରେ ବୋହୁତ୍ ଲୋକ ବି ହୋଇଥାନ୍ତି। ଯାଇଚ କେବେ ରଥଯାତ୍ରାରେ ପୁରୀ ଯାଇଚ
ନା ନା ବୋହୁତ ଲୋକ ହୁଏ ଏଇ ବର୍ଷ
ଆସୁନ ଯାଆନ୍ତ କେବେ ବୁଲିକି ଆସନ୍ତ।
ହଁ ମୁଁ ବି ସେଇ କଥା କହୁଥିଲି। ଚାଲ ଯିବା କେବେ ବୁଲିକି ଆସିବା। ମୁଁ ତ ଯାଇନି ତମେ ରଥଯାତ୍ରା ବିଷୟରେ କହି ହଁ କହିଲ ମତେ ଶୁଣିକି ବୋହୁତୁ ଖୁସି ଲାଗିଲା ଯିବା ପାଇଁ ମାନେ ଇଛା ହଉଚ ଚାଲ ଯିବା ବୁଲିକି ଆସିବା।
ପୁରୀରେ ଏତେ ଲୋକ ମାନେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୁଅନ୍ତି। ଆଉ ସମସ୍ତେ ଏକତ୍ରିତ ହୋଇକି ଶାନ୍ତି ଶୃଙ୍ଖଳା ସହ ମାନେ ଠାକୁରଙ୍କ ଦୌଡ଼ିକି ଧରିକି ଟାଣନ୍ତି। ଆଉ କଣ ଠାକୁରଙ୍କର ସବୁ କଣ ଭୋଗ ଲାଗେ ଜାଣିଚ?
କଣ ଲାଗେ ଟିକେ କହୁନ ନା ଜାଣିନି।
ଠାକୁରଙ୍କ ପାଇଁ ଇଁ ଯୋଉ ଉଁ କରନ୍ତି କଣ ଠାକୁରଙ୍କର ଆଁ ଯୋଉଁ ପିଠା ବିଭିନ୍ନ ପ୍ରକାରର ପିଠା ହୁଏ। ଆଉ କ୍ଷୀରି ହୁଏ ଏସବୁ ଠାକୁରଙ୍କ ଠି ଇ ପୂଜା କରାଯାଏ। ତାଙ୍କ ପାଇଁ ତିଆରି ହୁଏ ଖିଚୁଡ଼ି ବି ହୁଏ। ଖେଚୁଡି ତ ଠାକୁରଙ୍କ କତିରେ ନି ମାନେ ସବୁବେଳେ ଲାଗେ।
ଓ ଆଉ ଚାଲ ଯିବା।
ସାରା ଭାରତ ପୃଥିବୀର ଅଧିକାଂଶ ଦେଶରେ ଆମର ଏହି ପର୍ବ ପାଳନ କରନ୍ତି। ଆମ ଓଡିଶାରେ ବୋଲି ନୁ ପ୍ରାୟ ଭାରତର ପ୍ର ଅଧିକାଂଶ ଦେଶରେ ଏହି ଉଁ ପର୍ବ ପାଳନ କରାଯାଏ। ବୈଶାଖ ମାସ ଶୁକ୍ଳ ତିତୀୟା ତୃତୀୟାରେ ତିଥିରେ ବୋଧେ ପଡ଼େ ନା କଣ? ରଥଯାତ୍ରା ପୂର୍ ତମର ଏଠି ରଥ ଟୋଟାଲ ମାନେ ହୁଁ ତମ ଗାଁରେ ସିନା
ପର୍ବ ହୋଉଚି ଜାଣିଚୁ କିନ୍ତୁ ମାନେ ମୋ କହିବା କଥା ଆମେ ମୁଁ ଭାବିଲି କି ଗାଁ ରେ ହେଲା ଅଁ ମ ରଥ ଯୋଉ ଜଗନ୍ନାଥ ଠାକୁରଙ୍କୁ ଯୋଉ ଗାଁ ରେ ବୁଲାନ୍ତି ମୁଁ ଭାବିଲି ସେ ନା ସେଇଟା ଆମର ସେମିତି ହୁଏନି। କିନ୍ତୁ ଉଁ ରଥଯାତ୍ରା ଟା ଏମିତି ବହୁ ଅ ଭାରତ କଁ ଓଡିଶାରେ ଆମେ ରଥଯାତ୍ରା ପାଳନ ଟା ଜାଣିଚୁ। ଜାଣିଚୁ ହେଲେ ଆମ ଗାଁ ରେ ମାନେ ଜଗନ୍ନାଥ ଠାକୁରଙ୍କୁ ଏମିତି ରଥ ତିଆରି କରି କି ଏମିତି ବୁଲାନ୍ତି।
ହ ରଥଯାତ୍ରା ତ ହେଉଚି ଆମର ରଥଯାତ୍ରା ତ ଆମର ହେଉଚି ସେ ପା ହିନ୍ଦୁ ପର୍ବ। ଯାହା ଭାରତର ଅ ମାନେ ପୁରୀ ସହରରେ ବେଶୀ ପାଳନ କରନ୍ ମାନେ ପୁରୀଠାରେ ବହୁତ ପାଳିତ ହୁଏ।
ହଁ। ଆଉ ଚାଲ ଯିବା ଆଉ ବୁଲିକି ଆସିବା ଆଉ। ରଥ ବହୁ ତୁ ଗରମ ବି ହଉଚି ଆଉ ଓଁ ଲୋକ ତ ପ୍ର ଅଁ ପ୍ରବଳ କହୁଚ କେମିତି କଣ ଯିବା?
ଲୋକମାନେ ସେଇ ପର୍ବକୁ ମାନେ ସେ ପ୍ର ପୁରୀକୁ ଯାଇକି ଠାକୁରଙ୍କୁ ଦର୍ଶନ କରି ରଥଯାତ୍ରାକୁ ମାନେ ପୁରା ଅନୁଭବ କରି ମାନେ ତାଙ୍କ ଆତ୍ମା ସନ୍ତୁଷ୍ଟ ହୋଇଯାଏ। ମାନେ ଏତେ ମାନେ ସେଠି ସେ ଜାଗାକୁ ଗଲେ ଏତେ ଆନନ୍ଦ ଲାଗେ କହିବାର ନାହିଁ। ଯିବା ଆଉ ଏଇ ବର୍ଷ ଯାହା ହେଲେ ବି ରଥଯାତ୍ରାକୁ ଯିବା। ଏହା ତ ଜେଇ ଅଁ ତମର ସେପଟେ ଜାଣିଚ ନା ନାଇଁ ରଥ ଯୋଉ ରଥଯାତ୍ରା କୋଉ ପର୍ବରେ ପଡେ? ଜୁନ କିମ୍ବା ଜୁଲାଇ ମାସର ହଁ ମୌସୁମୀ ଋତୁରେ ହେଇଥାଏ। ବହୁତ ଜୋରେ ଗରମ ଲାଗେ। କାରଣ ଠାକୁର ଅନ୍ନସନରେ ରହନ୍ ନ୍ତି ନା ସେଥିପାଇଁ ବହୁତ ଗରମ ଲାଗେ।
ହଁ। ଆଉ ଆଉ
ଏମିତି ସବୁ ଆଉ। ରଥଯାତ୍ରା ତ ଏକ ପବିତ୍ର ଉତ୍ସବ। ବହୁତ ମାନେ ପବିତ୍ର କଣ ମନ ପବି ତ୍ର କରିବା ତାଙ୍କ ବିନା ତ ସବୁ ଅଲ ମାନେ ଅଧୁରା। ଠାକୁରଙ୍କ ଦ୍ଵାରା ଡୋରି ତମେ କହୁଚ ଯିବ ମୁଁ ବି କହୁଚି ଯିବି। ନ ହେଲେ ଠାକୁରଙ୍କର ଯଦି ମାନେ କୃପା ନଥିବ ନା ସେ ଜଗନ୍ନାଥ ପୁରୀ ଶ୍ରୀ ଜଗନ୍ନାଥଙ୍କ ତାଙ୍କ ଧାମକୁ କେହି ବି ଯାଇପାରିବେନି।
ହଁ ସେଇ କଥା ବି ଉଁ ହୁଁ ହଁ ସେଇ କଥା ବି ମୁଁ କାଲି ମାନେ ଶୁଣୁଥିଲି। ଏମିତି ଗୋଟେ ବସ ଥିଲୁ ଏମତି କଥା ହଉଥିଲୁ ଅଁ ସେଟା କହୁଥିଲେ କି ଅଁ ଯେତେ ଧନ ସମ୍ପତ୍ତି ଥାଉ କିନ୍ତୁ ଠାକୁରଙ୍କ ଜଗନ୍ନାଥ ଠାକୁରଙ୍କ ଅଁ କୃପା ନଥିଲେ ଆମେ ଚାହିଁଲେ ବି ଯାଇ ପାରିବାନି ସେ ଜାଗାକୁ। ଆଉ ସେ ଠାକୁରଙ୍କୁ ଦେଖିଲେ ବି ଆ କାଳେ ବହୁତ ମୁଁ ସବୁବେଳେ ଉଁ ଥରେ ଯାଇଚି କିନ୍ତୁ ଏଇ ରଥଯାତ୍ରାଟା ସମୟରେ ଯାଇନି। ଏଁ ଯାତ୍ରା ସମୟରେ। କିନ୍ତୁ କା ଖାଲି ଟାଇମ ବେଳେ ଯାଇଚି। ଏଁ ଜଗନ୍ନାଥଙ୍କୁ ପୁରା ପାଖରେ ଦେଖିନି। କିନ୍ତୁ କାଏବ ପୁରା ପା ଖରେ ସାମ୍ନା ସାମ୍ନା ଦେଖିଲେ ଆଖିରୁ କାଳେ ଲୁହ ବି ମାନେ ପଳେଇ ଆସେ ଠାକୁରଙ୍କୁ ଦେଖିଦେଲେ। ଆଉ ଚାଲ ଯିବା କୋଉ ଥର ଆଉ ପୁରା ପାଖରେ ଦେଖିକି ଠାକୁରଙ୍କୁ ଆସିବା। କେବେ ଆଉ ଠାକୁରଙ୍କ କୃପା ହଉଛି ଦେଖିବା ଆଉ।
ହଁ ଯ ବାହ ଅସି ଜଗନ୍ନାଥଙ୍କର ଯେଉଁ ଆମର ତିନି ତିନୋଟି ରଥ ଅଛି ନା ରଥ ଯୋଉ ନନ୍ଦିଘୋଷ, ଚକ୍ର ଧ୍ୱଜ, ଗରୁଡ ଧ୍ୱଜ, ହେଲା ଶ୍ରୀ ଜଗନ୍ନାଥଙ୍କର ର ରଥର ନାମ ତାଙ୍କ ସେ ରଥର ଉଚ୍ଚତା ବି କେତେ ଜାଣିଛନ୍ତି? ସେ ଉଚ୍ଚତା ହଉଛି, ପଇଁଚାଳିଶ ଫୁଟ ଛଅ ଇଞ୍ଚ ମାନେ କେତେ ପଇଁଚାଳିଶ ଫୁଠୁ ଛଅ ଇଞ୍ଚ ମାନେ କେତେ ବଡ ମାନେ ସେ ତାଙ୍କର ରଥ। ଆଉ ତାଙ୍କର ଚକ ସଂଖ୍ୟା ଜାଣିଛ ଷୋଳଟି। ଜଗନ୍ନାଥଙ୍କର ଚକ ସଂଖ୍ୟା ଷୋହଳଟି। ଆମେ ଯାଇଥିଲୁ ଦେଖିକି ଆସିଛୁ।
ହଁ ହଁ ଆଉ। ସେଇ ଗରୁଡା ସ୍ତମ୍ଭ କୁ ଅ କାଳେ ମାନେ ଛୁଇଁ ଦେଲେ ମୋ ବହୁତ ମାନେ ପୁଣ୍ୟ ହୁଏ। କାଳେ ଛୁଅନ୍ତି ମୁଁ ତ ଜାଣିନି, ତମେ ଯାଇଛ ଜାଣିଥିବ।
ହଁ ବହୁତ ପୁଣ୍ୟ ମିଳେ ଜଗନ୍ନାଥଙ୍କ ରଥଯାତ୍ରା ତାଙ୍କ ଦୌଡ଼ିକି ଛୁଇଁଲେ ଅଶେଷ ଅଶେଷ ପୁଣ୍ୟ ମିଳେ ମାନେ। ଉଁ ସେ ପୁଣ୍ୟର ମାନେ କଳ୍ପନା ହିଁ ନାହିଁ। ସେ ପୁରା ଜଗତରନାଥ ଜଗନ୍ନାଥ ଆଉ। ତାଙ୍କ ବିନା ଯିବା ଆଉ ଏ ବର୍ଷ ନିହାତି ଯିବା। ଆମ କେ କେତେ କେତେବେଳେ ବସିକି ଆମେ ଯୋଜନା କରିବା। କେମିତି ଯିବା ସେ ଜାଗାକୁ କେମିତି ଯାଇକି ଆମେ ଠାକୁରଙ୍କୁ ଦର୍ଶନ କେମିତି କରିବା? ଦର୍ଶନ କରିକି ଉ ଶ୍ରୀ ଜଗନ୍ନାଥଙ୍କର କିଛି ଆଶୀର୍ବାଦ ଘେରିକି ଆସିବା। ଯିବା ଆଉ।
ହଁ। ଦେଖିବା ଠାକୁରଙ୍କ ର କୃପା କେବେ ହଉଛି। ଆଉ ଯିବାକୁ ତ ବହୁତ ଇଚଛା ହଉଛି। ହେଲେ ଠାକୁରଙ୍କ କୃପା ନଥିଲେ ଆମେ ଯାଇପାରିବାନି ସେ ଜାଗାକୁ।
ନା।।
ହଉ। ଠାକୁରଙ୍କ କୃପା ହଉ କେବେ ଯିବା ବୁଲିକି ଏଇ ବର୍ଷ ଭାବୁଛି
ହଉ ଆଉ ଟିକେ ଯାଉ କଥା ହେବା ହାଁ ମୁଁ ଟିକିେ ରହୁଛି ପରେ ଫୋନ୍ କରିବି ଆଉ।
ହଁ ହଁ